ହାଲୋ। ହାଲୋ।
ହାଲୋ।
କେମିତି ଅଛନ୍ତି?
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। କଣ କରୁଛନ୍ତି? କଣ କରୁଥିଲେ? ଆପଣ।
ମୁଁ ବସିଛି।
ବସିଛନ୍ତି।
ଆଜ୍ଞା।
ଆଉ ଖାଇବା ହେଲାଣି?
ହଁ ଖାଇଲିଣି।
ଖାଇ ସାରିଲେଣି କଣ ଖାଇଲେ ଆଜି?
ଭାତ ଡାଲି - ଚାରୁ।
ଭାତ ଡାଲି ଚାରୁ?
ହୁଁ।
କଣ ଆପଣଙ୍କ ଫେଭୋରାଇଟ୍ ନା କଣ ଚାରୁ?
ଆଜ୍ଞା।
ଆଁ - ଆଉ କଣ ଡିଉଟି କରୁଛନ୍ତି ନା କଣ?
ଆଜ୍ଞା! ଆଜ୍ଞା! ଡ୍ୟୁଟି ଆଜି ସାରିନି ଛୁଟି ଅଛି।
ରବିବାର ପ୍ଲା ଆଜି କଣ ପାପଣଙ୍କର? କାର୍ଯ୍ୟକ୍ରମ କଣ ଅଛି?
ଆଜି କିଛି କାର୍ଯ୍ୟକ୍ରମ ନାହିଁ। ପାଣି ଆସୁନାହିଁ।
ହୁଁ ହୁଁ ହୁଁ।
ଆଜ୍ଞା।
ତାହାଲେ ସମସ୍ୟା ସେଠି ତାହେଲେ ଅଛି ଆଉ
ଆଜ୍ଞା!।
ତାହେଲେ ଆଜି ଦିନଟା ତାହେଲେ କେମିତି ଚାଲିଲା ତାହେଲେ ଖରାପ ସ ଖରାପ ନା ଭଲ?
ବହୁତ ଖରାପ।
ବହୁତ ଖରାପ।
ଆଜ୍ଞା!।
ଆ - କଣ ରୋଷେଇ କରି ନିଜେ ଖାଉଛନ୍ତି ନା କେମିତି?
ହଁ ହଁ ରୋଷେଇ କରିକି ଖାଉଛି।
ହୁଁ ହୁଁ
ଆପଣ?
ଆଉ ବୁଲାବୁଲି
ବର୍ଷା ହଉଛି ବାହାରେ। ହଁ ବୁଲିବା ଟା ଆଜ୍ଞା!
ବୁଲିବା ପାଇଁ କିଛି ସେମିତି କିଛି ନାହିଁ।
ନାହିଁ, ଅଛି ହେଲେ ଏବେ ବର୍ଷା ହେଉଛି ତ କୁଆଡ଼େ ଯାଇହବନି।
ହଁ ହଁ ହଁ ବଜର ବଜର ସମ୍ଭାବନା ଅଛି। ହାଁ। ଘଡ଼ ଘଡ଼ି ବି ହେଉଛି।
ହଁ ଘଡ଼ଘଡ଼ି ବଜ୍ରପାତ
ହାଁ ଠିକ୍ ଠିକ୍ ଠିକ୍।
ହୁଁ ହୁଁ
ସେ ତେଣୁ ତାହେଲେ ଆପଣ ଘରେ ଅଛନ୍ତି। ତାହେଲେ ସୁସ୍ଥରେ ଅଛନ୍ତି। ଭଲ ହେଇକି ଅଛନ୍ତି।
ହଁ ହଁ।
ତାହେଲା ଆପଣଙ୍କର ଆପଣଙ୍କର ଖାଇବା ଫେବରାଇଟ୍ ହେଲେ ଚାରୁ ନା ଅଲଗା ଆଉ କିଛି ଅଛି?
ଏବେ ପାଇଁ ଚାରୁ।
ଏବେ ଆଜି ପାଇଁ ଚାରୁ। କିନ୍ତୁ ଆପଣଙ୍କର ମନପସନ୍ଦ ଆଉ ତାହାଲେ କଣ ତାହାଲେ?
ହୁଁ କୁହନ୍ତୁ କୁହନ୍ତୁ କିଛି ଅସୁବିଧା ନାହିଁ କୁହନ୍ତୁ।
ହୁଁ।
ମା ଆପଣଙ୍କ ନନ୍ଭେଜ୍ ନନ୍ଭେଜ୍ ଟା ବେଶୀ ପ୍ରିୟ ଆପଣଙ୍କର।
ନାଇଁ ନାଇଁଁ ନାଇଁ ନନ୍ଭେଜ ନନଭେଜ୍ ଏତେ ପ୍ରିୟ ନାହିଁ
ଆଉ
ସାଧାରେ ଯାହା ମଳିଲା ସେମିତି କିଛି ପ୍ରିୟ ନାହିଁ। ଆଉ ଆପଣ କଣ କରୁଛନ୍ତି?
ମୁଁ ବସିଛି ଜଷ୍ଟ ଖାଇବା ସରିଲା ଆଉ କାମ ଆଜି ଟିକେ ସଣ୍ଡେ ପାଇଁ କାମ ଚାଲିଛି।
ହାଁ।
ମୁଁ ସବୁ ନିଜେ ରୋଷେଇ କରି ଖାଉଛି ଆଉ ଆଜିର ବି ଟିକେ ମେଘୁଆ ପାଗ ହେଇଛି। ଆଉ କେତେବେଳେ ବର୍ଷା ହେବାର ସମ୍ଭାବନା ବି ଅଛି।
ହଁ ହଁ।
ହେଲେ ଖାଇବା ପିଇବା।
ହଁ ଖାଇବା ପିଇବା ସରିଲାଣି ଆଜି ନନଭେଜ ହେଇଥିଲା। ନନ୍ଭେଜ୍ ଚିକେନ୍ ହେଇଥିଲା ତ ଚିକେନ ଖାଇଲୁ କାହିଁକନା ସଣ୍ଡେ ରବିବାର ଆଜି ନା।
ହେଲେ ନନଭେଜ ବୋଧେ ଆପଣଙ୍କର ଫେଭରାଇଟ।
ହୁଁ। ବହୁତ ପସନ୍ଦ।
ବହୁତ ପସନ୍ଦ।
ଖାଇବାରେ କଣ ଅଛି ଖାଇବାର କିଛି ଅସୁବଧା ନାହିଁ ଆରାମସେ ଖାଇକି ଶାନ୍ତିରେ ରହିବାଟା ଭଲ। ଆ ହଁ ଆପଣଙ୍କର କେମିତି କଣ ଚାଲିଛି କୁହନ୍ତୁ। କୁଆଡ଼େ ମୁ ଯେ ଯାତ୍ରା କରିବା ପାଇଁ ଆପଣଙ୍କୁ ପସନ୍ଦ ଲାଗେ ନା କଣ କେମିତି କୁହନ୍ତୁ।
ଯାତ୍ରା କରିବାକୁ ପସନ୍ଦ ଲାଗେ ହେଲେ ଯାତ୍ରା କରିବା ପାଇଁ ବାହାନ ନାହିଁ।
ହଁ।
ଏବେ ଏବେ ଯୋଇ ଟଣ୍ ସେଥି ଯୋଗୁଁ ଏବେ ସବୁ ଅସୁବିଧା ହଉଛି କୁଆଡେ ଯାଇ ହଉନି ହୁଁ।
ଓକେ ତାହେଲେ ନିଜର ବାହାନ ନାହିଁ।
ନାହିଁ।
ନାଇଁ ନାଇଁ।
ନାଁ।
ତାହେଲେ ଆପଣ ଭାବୁଛନ୍ତି କି ବାହାନ ନେବେ। ଗୋଟେ ନୂଆ ବାହାନ ନେ ଏବେ ଆରାମସେ ବୁଲାବୁଲି କରିବେ ହଁ ଟିକେ ତୀର୍ଥଯାତ୍ରା ଯିବେ। ହଁ ଏସବୁ ବୁଲାବୁଲି କରିକି ଗୋଟେ ଭଲ ଲାଗିବ ଆଉ।
ହଁ ହଁ।
ଓକେ ତ ଆଉ ଆଉ ଘର ଆଡ଼େ ସବୁ ଭଲ ଅଛନ୍ତି।
ଘରେ ସମସ୍ତେ ଭଲ ଅଛନ୍ତି।
ଘର ସମସ୍ତେ ଭଲ ଅଛନ୍ତି।
ହଁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ମୁଁ କଥା ହେଥିଲି ସମସ୍ତେ ଭଲ ଅଛନ୍ତି। ଆଉ
ଆଚ୍ଛା। ଆଉ ଆପଣଙ୍କର ଘରେ କେତେ ଜଣ?
ଆମ ଘରେ ଚାରିଜଣ ବାପା ମା ଛଅ। ଛଅ ଜଣ ଆମେ। ସମସ୍ତେ ଆମେ ବାହାରେ ରହୁଛୁ। ଆଉ ସମସ୍ତଙ୍କ ସମସ୍ତ ଏତେ ଚାକିରିରେ ଲିପ୍ତ ଅଛନ୍ତି। ଯେ ଯାହାର ଜୀବନ କାଟୁଛନ୍ତି। ତ ତେଣୁ ବହୁତ କମ୍ ସମୟ ଘରକୁ ଯିବା ଆସିବା ହୁଏ। ବହୁତ କମ୍ ସମୟ ବି ସେମାନଙ୍କ ସହିତ ସଂଯୋଗ କରିବାଟା ବି ବହୁତ କମ୍ ସମୟ ମିଳେ। ଏମିତି ଚାଲିଛି ନିଜେ ରୋଷେଇବାର ସେ କର ଖାଇବାକୁ ପଡ଼ୁଛି ତନ ଆଉ କୁଆଡେ ଯାଇ ହବା ନାହିଁ। ଆ ବା ହେଇନି। ନା ହେଇନି ହେବି ସେ ଚାଲିଛି ପ୍ରୋସେସ୍ରେ ଅଛି। ଦେଖାଯାଉ କଣ ହେଉଛି।
ବାହା ହେଇଯାଇ ଆମେ ନା ଆପଣ ଘରର ବଡ ନା ଛୋଟ
ମଁ ସମସ୍ତଙ୍କୁଠିପଡ଼
ଆଚ୍ଛା।
ହ
ହେଲେ ଘରେ କିଏ ବି ବାହା ହେଇନାହାନ୍ତି।
ନା। ଏ ଆଜି ଦିନଟା ଗୋଟେ ବଢ଼ିଆ ଭଲ ଦିନ ଭଲ ଲାଗିଲା ଆପଙ୍କ ସହିତ କଥା ହେଇକି। ଆଶା କରୁଛି ଆପଣ ବି ଆଜି ଦିନଟାକୁ ବହୁତ ବଢ଼ିଆ ଭାବରେ। ଏଞ୍ଜୟ କରୁଥିବେ ଉପଭୋଗ କରୁଥିବେ ତାକି ସ ଜଳର ସମସ୍ୟା ହେତୁ ଆପଣ ଟିକେ ଆଜି ଦୁଃଖରେ ଅଛନ୍ତି କିଛି ଅସୁବିଧା ନାହିଁ ଇ ଅସୁବିଧା ଟା କଟିଯିବ ଏ ଆଗାମୀ ଦିନରେ କାହିଁକିନା ଆଜି ଦୁଃଖ କାଲି ସୁଖ ତମିତି ଚାଲିବ। ହ। ଆ ଆପଣଙ୍କର କେମିତି ମାନେ ଖାଦ୍ୟପେୟ ଉପରେ ତ ଆପଣ କହିଲେ କି ବାସ ଆପଣଙ୍କର କେତେବେଳେ କଣ ଚାଲିଛି ଗଟେ କହିଲେ ସାଧା ସାଧା କେତେବେଳେ ନନ ଭେଜ କେତେବେଳେ ଚାରୁ କେତେବେଳେ ଖାଉଛନ୍ତି ଆଉ। ଆପଣଙ୍କ ସାଙ୍ଗସାଥିମାନଙ୍କ ବିଷୟରେ କୁହନ୍ତୁ କିନ୍ତୁ କଣ ଆପଣଙ୍କର ଚାନ୍ତି। ସମସ୍ତରେ କଥା ହେଇଥିଲେ ନା ନାଇଁୁଁ ସେମାନେ କେମିତି କଣ ରହୁଛନ୍ତି। ତାପଙ୍କର ଲାଇଫଷ୍ଟାଇଲ୍ ଭଥିରେ କୁହନ୍ତୁ କେମିତି କଣ?
ଆମର ସବୁ ଠିକ ଅଛି। ସେ ଥଣ୍ଡା ହେଇଛି ହଁ। ଥଣ୍ଡା ହେଇଛି ଟିକେ କ୍ଲାଇମେଟ୍ ଚେଞ୍ଜ ଏବେ ଯେଉଁ ରଉଛି ସେଇଟା ପାଇଁ। ତା ପାଇଁ ନାଇ ଉଜେଣ୍ଡ
ହଁ।
ହଁ ଭଲ ହେଇଯିବ ଟହଲେ
ହଁ ଆପ ତାପରେ ତା ପାଇଁ ପ୍ରପର୍ କେୟାର୍ ନିଅନ୍ତୁ ମାନେ ଯତ୍ନ ନିଅନ୍ତୁ ନିଜେ ନିଜର ଯତ୍ନ ନିଅନ୍ତୁ। ତ ନିଜ ର କଣ ନିଜ ରୋଷେଇ କରି ଖାଉଛନ୍ତି ନା ହୋଟେଲରୁ ଖାଉଛନ୍ତି।
ନିଜେ ରୋଷେଇ କରିକି
ନିଜ ରୋଷେଇ କରି ଖାଉଛନ୍ତି ବହୁତ ବଢ଼ିଆ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜ ପାଇଁ ନିଜେ ଯତ୍ନ ନିଅନ୍ତୁ ନିଜେ ରୋଷେଇ ଘସ କରି ଖାଆନ୍ତୁ ଭଲ ଆଉ ହୁଁ। ନିଜ ରୋଷେଇ କରିରେ ଖାଇଲେ ଭଲ ଗ୍ୟାସ୍ ଆପଣଙ୍କର ଅଛି ନା ନିଜେ ମାନେ କାହାର ଇଏ ନେଇଛନ୍ତି।
ନାଇଁ ନାଇଁ ଗ୍ୟାସ କନେକ୍ସନ ନେଇଛି।
ଗ୍ୟାସ୍ କନେକ୍ସନ୍ ନେଇଛନ୍ତି।
ହଁ।
ହଉ ଗଟ୍ ବଢ଼ିଆ ଭଲ ବିଷୟ ହଉ। ଭଲରେ ରୁହନ୍ତୁ। ଭଲ କାମଧାମ କରନ୍ତୁ। ଆଜି ଦିନ ପାଇଁ ଦୁଃଖ କରନ୍ତୁ ନାହିଁ ପାଣି ଆସିବ। ଆଜି ସବେ ନ ଆସିଲେ ସନ୍ଧ୍ୟାରେ ଆସିବ ତେଣୁ ଆପଣ ଦୁଃଖ କରିକି କିଛି ଲାଭ ନାହିଁ। ଠିକ୍ ଅଛି ତେଣୁ
ଆଜ୍ଞା।
ହଁ ଆରାମ ଶାନ୍ତିରେ ଖାଆନ୍ତୁ। ଆଉ ମେଡ଼ିସିନ ଯଦି ଅଛି ମେଡ଼ିସିନ ଖାଉଛନ୍ତି ପରା ଔଷଧ ଔଷଧ ଖାଉଛନ୍ତି ଆପଣ ଖାଆନ୍ତ ହଁ କୋଉଥିପାଇଁ ଔଷଧ ଖାଉଛନ୍ତି।
ଥଣ୍ଡା ଥଣ୍ଡା।
ଥଣ୍ଡା ହେଇଛି
ଆଜ୍ଞା।
ହେଉ ହଉ ହଉ ଠିକ୍ ଠିକ୍ ଅଛି। ଠିକ୍ ଅଛି ଭଉ ଆପଣ ଖାଆନ୍ତୁ ଖାଇକି ରେଷ୍ଟ କରନ୍ତୁ ହଁ।
ହୁଁ।
ଆରାମ ବିଶ୍ରାମ ନିଅନ୍ତୁ ରଖିଲି।
ଆଜ୍ଞା।
ଧନ୍ୟବାଦ।